ହାଲୋ ସୁପ୍ରଭାତ ଆଉ କଣ କରୁଛନ୍ତି ଏତେ ସକାଳୁ?
ନା ଏଇନା ଶୋଇକି ଉଠିଲି ଉଠିକି ଟିକେ ବସିଛି ଆଉ
ଓହୋ ଏବେ କଣ ମାନେ ଚା ପିଇ ସାରିଲେଣି?
ନା ମୁଁ ଚାହା ପିଏନି।
ଓ ସକାଳୁ ତାହଲେ କିଛି କିଛି ଖାଆନ୍ତିନି।
ନା।
ଓ ହୋ। ଆଉ ତାହେଲେ କଣ ମାନେ ଏକାଥରେ ଖାଆନ୍ତି ଜଳଖିଆ ଖାଆନ୍ତି।
ଜଳିଖିଆ ବି ମୁଁ ଖାଏନା ମୁଁ ଭାତ ଖାଏ ପଖାଳ। ଯଦି ବାହାରକୁ ଯିବି ତାହେଲେ କଣ ଖାଏ ନହେଲେ ରୁମରେ କିଛି ଖାଏନି ଯଦି ଖାଇବି ସେ ପଖାଳ ଭାତ ଖାଏ ବାହାରକୁ ଗଲେ ଖାଏ।
ଆଚ୍ଛା ଆଛା ଆଉ ସେଇଠି ବର୍ଷା ହଉଛି ଆମର ସକାଳୁ ବର୍ଷା ହଉଛି।
ବି ବର୍ଷା ହଉଛି ବହୁତ।
ହଉଛି ନା କଟକରେ ଭୁବନେଶ୍ଵର ବି ବ ଶା ହଉଛି ଆଉ ମୋ ଏ ଛୁଆ ଟା ସ୍କୁଲ ଥିଲା ତାର ମୁଁ ତାକୁ ଛାଡିବାକୁ ଯାଇଥାନ୍ତି। ଠିକ ବାହାରିଲା ବେଳକୁ ବର୍ଷା ହେଇଗଲା।
କୋଉ ସ୍କୁଲ?
ତା ଏଇଠି ଭୁବନେଶ୍ୱରରେ ଗୋଟେ ସ୍କୁଲ ଅଛି ନୟନା ସ୍କୁଲ।
ହୁଁ ହୁଁ
ଆଉ ଯାଇପାରିଲାନି ତାପରେ କାରରେ ଯିବାକୁ ପଡିଲା ଆଉ ମ ନେଇ ଯାଇଥାନ୍ତି ମୋ ସାଙ୍ଗରେ ଓଦା ହେଇଯିବ। ସକାଳୁ ସକାଳୁ ଝିପ୍ ଝିପ୍ ବର୍ଷା ଷ୍ଟାର୍ଟ ହେଇଗଲାଣି।
ଏବେ ତ ବହୁତ ବର୍ଷା ହଉଛି ଘଡଘଡି ବର୍ଷା ପ୍ରବଳ ହଉଛି।
ହଁ ଆଉ କଣ କୁହନ୍ତୁ ଆଉ ହୁଁ ଆଉ କିଛି କୁହନ୍ତୁ ଆଉ କଣ କରିବା ଆଜିର ସବୁ ଆଜିର ପ୍ଲାନିଂ କଣ ସବୁ ଆଜି କଣ ଦିନ ସାରା କରିବେ?
ଆଜି ଆଉ କଣ କରିବି ଯାହା ମାର୍କେଟ ଯିବି ନାହିଁ କିଛି ଜିନିଷ। ମାର୍କେଟ ଯିବି ତାପରେ ପାଣି ଆଣିବି ପଢାପଢି ଟିକେ କରିବି। ମାର୍କେଟିଂ। କରିବାର ଅଛି ଆଜି କାଲି ଟିକେ ମୁଁ ଯିବି ତ କୋରାପୁଟ।
ଆଜ୍ଞା ଆଜ୍ଞା ମାନେ କଣ ପନିପରିବା କିଣିବାକୁ ଯିବେ ନା ଅଲଗା ଜିନିଷ ସବୁ।
ପନିପରିବା ବି ଆଣିବି ସକାଳ ଟାଇମ ଯିବି ଏଇନା ବର୍ଷା ହଉଛି ବ ଯାଏନି। ଆଉ ବାକି କିଣିବାର ଅଛି ସବୁ ମାନେ ଆ ଡ୍ରେସ ଶାଢ଼ୀ ସବୁ କିଣିବାର ଅଛି। ତା ପାଇଁ ବି ଯିବି।
କୋରାପୁଟ ଯିବେ ଏତେ ଦୂରକୁ କୋରାପୁଟ ରେ କଣ କେହି ଆପଣ ଅଛନ୍ତି କି।
ମୋର ଦେଇ ମାନେ ମୋ ପିଇସି।
ହୁଁ-ହୁଁ-ହୁଁ ଆଛା ଆଛା ଆଛା।
ଆଉ ଆପଣ ଇଏ ଇଏ ପିନ୍ଧନ୍ତି ଆପଣ ଯୋଉ ଆମ
କଣ କହିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।